ନମସ୍କାର ସାଙ୍ଗ କଣ କରୁଛୁ?
ମୁଁ ଏଇ ଶୋଇବାକୁ ଆସିଥିଲି ଆଉ।
ଆଉ ଖାଇସାରିଲୁଣି।
ହଁ।
ଆଉ ରଜରେ କୁଆଡେ କଣ ବୁଲିବାକୁ ଯିବୁ ନା।
ହଁ ଯାଇଥିଲି।
କୁଆଡେ କୁଆଡେ ସବୁ ଗଲୁ କଣ କଲୁ।
ରତ୍ନଗରିି। ଉଦୟି ଉଦୟଗିରି ରଳିତଗିରି। ଯାଇଥିଲୁ ଆଉ।
କେତେବେଳେ ଗଲା କେମିତି ଗଲ କାହା ସହିତ ଗଲ?
ସାଙ୍ଗ ସାଙ୍ଗ ମାନଙ୍କ ସହିତ ଯାଇଥିଲି।
କେତେ ଜଣ ଯାଇଥିଲା?
ଦିଟା ଗାଡି ନେଇକି ଛଅ ଜଣ ଯାଇଥିଲୁ ଦିଟା ଗାଡି ହଁ।
ହଁ।
ଆଉ ତାପରେ ଆଗେ ଗଲେ କଲୁ ଆମେ ସାଇ ମନ୍ଦିର ଅଛି ବରୀରେ ମନ୍ଦିର ଅଛନ୍ତି ବଲ ସେଇଠିିକି ଗଲି।
ସେଠିକି ଆଗେଇ ଗଲ ହଁ।
ଠିଆ ହେ ଗଲି ତାପରେ ସେଇ ବାଟରେ ଏପଟକୁ ପଳେଇ ଆସିଲୁ ମାନେ ବ୍ୟାଙ୍କ ଗଲେ ପ ମାନେ ଆମେ ତୁ ସଟକଟ ବାଟ ମି ପୁର ଦେଇକି ଆଗେ ରାଗେ ଗଲୁ ଆମେ ଆମେ ଘରଲୁ ପାଞ୍ଚ ଜଣ। ହଁ ମୁଁ ଯାଇକି ନେଇଥିଲି ଆଉ ଜଣ ବୁଟି ନେଇକି ଯାଇଥିଲି। ଦଇ।
ଆଛା କେତେ ଜଣ ଗଲ କେତେଜଣ ପିଲା ଗଲ? ଛଅ ଜଣ ଦିଟା ଗାଟରେ ତିନି ତିନି ଗଲା ବୋଧେ ତିନି ତିନି ଗଲା ବୋଧେ?
ହଁ।
ଆଚଛା ଫାଷ୍ଟ କୋଉଠିକି ଗଲ ସାଇ ମନ୍ଦିର।
ଆଗେ ଶୁଣ ଆଗ ଆମେ ପାଞ୍ଚ ଜଣ ଘରୁ ବାହାରିଲୁ। ଜଣକୁ ବିଂଜାରପୁରରୁୁ ନେଇକି ଗଲୁ ଛଅ ଜଣ। ସେିଏ ବାଟ ଦେଖିଥିଲା ସଟକଟ ବାଟ ସେଇ ବାଟ ଗଲୁ କିନ୍ତୁ ହେଲେ ଗୋଟେ କୋଲଟା ପହଲାା ମାନେ ନଈଟା ପହଲା ନଈ କଣ ହେଇଛି ନା ଫୁଲ ତା ଦେହରେ ନହିଁ। ନାଇଁ ସେଫଠି ଫର କଣ କର ବଲ ନାଇଁ। ସେଠି ଗୋଟେ କରଛନ୍ତି ଭଲ ଗୋଟେ ମୁଁ ସାଠେ। ଯୋଉ ବାଁଶ ଯୋଉ ଉପଡ କରନ୍ତିନି ନା।
ନୁଣଲ ନୁଣ।
ହ
ହଁ।
ବାଁଶ ପୋଲରେ କରୁଛନ୍ତି।
ବାଁସବ ବୁଲ।
ବାଁଶ ପୋଲ କରଛନ୍ତି ଆଉ ବାଁଶ ପୋଲ କରଛନ୍ତି ମୁଁ ତ ଫାଷ୍ଟ ଟାଇ ପାଇଁ ନେଇି କିିଲ। ମୁଁ ଦେଖିଲା ବେଳକୁ ଏପଟରେ ମୋର ଡର ଭୟକୁ ସେପଟେ ଫର ବାଁସ ଗୋଟେ ଭାଙ୍ଗିଗଲା।
ହେ।
ହଁ ସିଏ ଆଉରି ଡର ଛାନିଆ ପୁରା। ତାପରେ କଣ କରମି ତାକୁ ଫ ଏକ ନମ୍ବର ଘିଅରେ ପକେଇକି ଉଠେଇକି ନେଲି ଉଠେଇକି ନେଇକି ତାପରେ ସେଠି ଯାଇକି ପାଣି ଟୋକ ପିଇଲିି ପ ଛାନିଆ ପଶିଗଲା ପୁରା ଦେହରେ ମାନେ ଫାଷ୍ଟ ଟାଇ ପାଇଁ ମାନେ ସେଥିରେ ନା ତ ପରେ ପୁଣି ପଡିଯମି ନଈକି ଗଳି ପଡିବି ପାଣି ଆଉ ଅଳ୍ପ ଥିଲା। ପାଣି ଅଳ୍ପ ଥିଲା ଜଘେ ଖଣ୍ଡରୁ ଯାହାଫଲେ ଗାଡି ଫାଡି ପଡିଯିବ ଏମିତିମ ହବ ନା ନୂଆ ଗାଡି।
ହୁଁ।
ସେଇଥିପାଇଁ ଆଉ ତାପରେ ସାଇ ମନ୍ଦିର ଗଲି
ସଙ୍ଗ ଗୋଟେ ଗାଡ଼ି କିଣିଛୁ କି?
ହଁ।
କେତେ ଦିନ ହେଇଗଲାଣି।
ହେଇଗଲାଣି ପାଞ୍ଚ ଛଅ ମାସ।
ପାଞ୍ଚ ଛଅମାସ। ତୋର ଗୋଟେ ଗାଡି ଥିଲା ପା।
ସେଟା ଘରେ ସବୁ ଇଏ କଲେ
ସେଇଥିପାଇଁ ଗୋଟେ କିଣିଲୁ ଆଉ।
ହଁ ମୋର ଟିକେ ଅସୁବିଧା ହେଲା ଯିବା ଆସିବା ପାଇଁ ବୋଧେ।
ହୁଁ।
ହ ତାପରେ ଗାଁକୁ ଗଲୁ ପରି ପଇଲାା ଆଉ ତାପରେ ଫ ଗାଁରୁ ଆସି। ଟିକେ ଯୋଡ଼ି ଯାଇଛି। ସେ ଡାହାଣକୁ ପଳେଇଲୁ ରତ୍ନକରି ଉଦୟକିରି ରଳିଦକରି ଏମିତି ସବୁ ବୁଲିଲ ବୁଲିଲୁ ମାନେ ତାପରେ ଗଲୁ ଫାଷ୍ଟ ର ନୁହଁକି ରତ୍ନଗିରିରୁ ଉଦୟଗିରି ହୃଦୟଗିରୁ ଲଳିତଗିରି ତୁ ଯାଇଁକି ବୁଲି ବଲିକି ଆସିଲୁ ଆଉ କଅଁ କହିଲା?
ସାଙ୍ଗ ଭାତ କେମିତି ହୁଏ ଜାଣିଛୁ ନା ଭାତ କେବେ କରୁଛୁ ନା?
ଭାତ ମନେ ପଡିଲା ଭାତ ଥରେ ମୁଁ ବୋଉ କହିଲ ବସେଇଦେବ ବୋଲି ମୁଁ ଥରେ ଖାଇଥିଲି ନା ଥରେ ନୁହଁ ବହୁତ ଥରେ ଖାଇଛି ବିରିୟାନୀ କୁ କହିଲି ସେମାନେ ତ ହଳଦୀ ପକେଇ ମାନେ ହଳଦୀ କଲରରେ ଦେଇ ଦଉଛନ୍ତି। ତୁ ଟିକେ ହଳଦୀ ପକେଇ ଦେ। ମୁଁ କଣ ମୁଁ କଣ କଲିି ନା ଭାତ ଆଗେ ଶୁଣୁ ଆଗେ ଗରମ ପାଣି କଲି ଗରମ ପାଣି କରିକି ତାପରେ ଚାଉଳ ପକେଇଦେବି ଚାଉର ପକାଇ ଦେଇକି ହଳଦୀ ପକାଇ ଦେଇି ହଳଦୀ ଆଉ ଲଙ୍କାଗୁଡ଼ି ମୁଁ ଭାଇ ଲଙ୍କାଗୁଣ୍ଡାଟା ପକେଇନି କଲର ଲଙ୍କାଗୁଣ୍ଡି ପକେଇଲି। କଲର ଲଙ୍କାଗୁଣ୍ଡିଟା ପକେଇଲି କଲର ହଳଦୀ ମାନେ ହଳଦିଆ ହବ ଆଉ ହଳଦୀ ପକେଇଦଲେି ହଳଦିଆ ବି ହବ। ମୁଁ ପକେଇ ଦେଲି ଆଉ ଲୁଣ ପକେଇ ଦେନି ପକେଇ ଦେଇେଇକି ଗୋଳେଇ ଦେଇକି ଘା ପୁଣି ଘୋଡେଇ ଦେଇନି। ମାନେ ମୋର ବୁଦ୍ଧିମି ହେଇନି ଆଉ ମୋ ବୋଉ ଯେମିତି ଆସିକି ଦେଖିଲା
ଭାତରେ ଲୁଣ ପକାନ୍ତି ନା?
ହଁ ମୁଁ ପକେଇଦେ ନି ତାପରେ ମୋ ବୋଉ ଯେମିତି ଆସିକି ଦେଖିଲା କହିଲା ତୁ ଗୋଟେ ବଡ ରୋଷୋଆ ଟେ ହବୁ।
କାହିଁକି ତୁ ଭୁଲ କରି ଦେଇଛୁ।
ମୁଁ ବା ଭାତରେ ହଳଦୀ ଆଉ ଲଙ୍କାମୁଣ୍ଡି ପକେଇ ଦେଇଛି।
ହୁଁ ଏ ପ୍ରଭୁ ଆଉ ରଥରେ ଯିବୁ ନା।
ହଁ ପୁରୀ ଯିବି ବୋଲି ଟିକେ ଯୋଜନା ଚାଲିଛି। ଦେଖାଯାଉ ତାଙ୍କରି ଲୀଳା ଆଉ କଣ ସବୁ ହଉଚି।
ଯାହା ହବ ଆଉ।
ଯାହା ହବ ଆଉ। ଆମେ ଆଉ କଣ କରିପାରିବୁ ତାଙ୍କରି ଲୀଳା କିନ୍ତୁ ଯିବାର ଅଛି।
ହୁଁ
ଆମେ ସେଠିକି ଯିବୁ ମାନେ ଚାରଣ ଗୋଷ୍ଠ ଇଥିରୁ ବା ଇଏରେ ଯିବୁ ଆଉ। ଆମେ ଚାରଣ ଗୋଷ୍ଠୀ ରେ ନାହୁଁ ସେଇ
ଆଉ କେତେ କଣ ଯିବ କେତେ ପିଲା ଯିବ?
ହଁ ଟ୍ରାଭେଲର ଗୋଟେ ହେଇଛି ଆମ ପାଇଁ ମାନେ ଏପଟରେ ହେଇଛି ଟ୍ରାଭେଲର ଆହୁରି ଦୁନିଆ ଲୋକ ଯିବେ ମାନେ ହଜାର ହଜାର ଲୋକ ଯିବେ ଆମବରିଆ। ଆମରି ଭଳିଆ ହଜାର ହଜାର ଲୋକ ଯିବେ ଆଉ ତାପରେ ସେଠି ଆମର ଅଛି ସର୍ବତ ସର୍ବଦ୍ୱାତ। ଆମେ ଯିବୁ ଟିକେ ଇଏ କରିବା ପାଇଁ ମାନେ ତ ସେବା ମାନେ କରିବୁ ଆଉ।
ଜଗନ୍ନାଥଙ୍କ ପାଖରେ ଯୋଉ ଲୋକ ସବୁ ଯାଇଥିବେ ସେବା କରିବ ଆଉ।
ହଁ ମାନେ ସେଠି ସର୍ବତ ଦେବୁ ଫ୍ରିରେ ଆଉ ଭୋଜନ ଏଇ ଯୋଉ ପ୍ରସାଦ ଦେବୁ ଆଉ ଯୋଉ ପାଣି ସ୍ପ୍ରେ କରନ୍ତିନି। ଯୋଉ ଗରମ ହେଲେ ଖରା ଫରା ହଁ ଡଙ୍କର ଯୋଉ ଥିଲା ପାଣି ସ୍ପ୍ରେ କରନ୍ତି। ହଁ ପାଣି ସ୍ପ୍ରେ କର
ପାଣି ସ୍ପ୍ରେ ପକେଇବା ଆଉ।
ହଁ ମାନେ ସେଠିକ ଗଲେ ସବୁ ଇଏ ହେବେ ଆଉ। କିଏ କୋଉଠି ଯିବେ କଣ କରିବେ ଆଉ। ଆଉ ତାପରେ ରହିଲା ଆଉ ଗୋଟେ ଯୋଜନା ଚାଲିଛି ଯଦି ପିଲା ଅଧିକ ହେଲେ ତାହେଲେ ଆମର ଯୋଉ ମାନେ ଯୋଉ ଜରି ପକେଇ ଦଉଛନ୍ତି ଖାଇ ଦେଇକି ଯାହା ବଲେ କିଏ ଯିବ କି ଯଦି ଜଣେ ଖାଉଥିବ ଯଦି ସେ ଯିବ କି ସେ ଡଷ୍ଟବିନ ରେ ପକେଇବା ପାଇଁ।
ଯିବନି ତାପରେ ମୁଁ ବି ଶୁଣିଛି କାଳେ ସେଠି ଯୋଉ ଜ ଜ ହଁ ଭିଡ଼ ମେଞ୍ଚେ ଥାଏ ତାପରେ
କିଛି ସେଇଠି ପକେଇଦଛି ଆଉ ମାନେ ସେଇଆକୁ ଗୋଟ ଗୋଟେଇବା ପାଇଁ। ଯୋଜନା ଚାଲିଛି ଆଉ ମାନେ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଆଉ।
କେତିକୀ ଜଣ ଟୋଟାଲ। ଆଉ ମେଞ୍ଚେ ପିଲା ଯିବ ନା ଅଳ୍ପ ପିଲା ଯିବ?
ହ ମେଞ୍ଚେ ପିଲା ଗୋଟେ ଟ୍ରା ଟ୍ରାଭେଲର ହେଇ ଚବିଶ ଜଣ ହେଇଛୁ ଆଉ।
ମୁଁ ଶୁଣିଛି କାଳେ ଯେତେବେଳେ ରଥ ଯାଏ ମେଞ୍ଚେ ଜୋତା ବାହାରେ ଜୋତା ସବୁ ପିନ୍ଧିକି ସକାଳେ ରଥ ଟାଣନ୍ତି। ହଉ ଯାହା ହଉ ଜାଗା କତିକି ଯିବୁ
ଯା ହଉ ଆଉ କେବେ କଣ ଯିବ?
ଆମେ ରଥଯାତ୍ରା ଦିନ ପୂର୍ବରୁ ଆମେ ଯିବୁ ଆଉ ରଥଯାତ୍ରା। ତା ପୂର୍ବ ଦିନ ଯିବୁ। ଆଉ ଆମ ଯୋଉ ପାଖରେ ପାଖରେ ଯୋଉ ରଥ ହୁଅନ୍ତି।
ହଁ।
ପାଖରେ ଏଥର ନୂଆ ରଥ ଟେ ତିଆରି ହଉଛନ୍ତି ତିଆରି କରୁଛନ୍ତି।
ସେଠି କଣ କେମିତିିବ।
କୋଉଠି? ଆମର ଏଠି। ଦୁଇଶ ମିଟର ତିନିଶ ମିଟର ଅଛି ମାନେ ମନ୍ଦିର।
ହଁ।
ଆଉ ତାଙ୍କର ଯୋଉ ମାଉସୀ ମାଉସୀ ମାଉସୀ ମା ମନ୍ଦିର ଅଛନ୍ତି। ସେଇ ତିନିଶ ମିଟର ଚାରିଶହ ମିଟର ଦୂରରେ ଆମେ ସେଠୁ କଣ କରୁନା ର ଥ ନେଇକି ଆସିଚୁ ଆଉ ମାନେ ଆମେ ଦଉଡି ନିଜେ ଟାଣି ଟାଣିକା ନେଇକି ଆସିଚୁ ଆଉ। ମାନେ ବହୁତ ପିଲା ସେଠି।
ଆମର ବି ସେମିତି ହୁଏ ଆମର ସେପଟେ ଯଦି ମାର ଗୋଟେ ମନ୍ଦିର ଅଛ୍ ଜଗନ୍ନାଥ ମନ୍ଦିର।
ହୁଁ।
ସେଠି ଆମେ ସେଠୁ ଟାଣି ଟାଣି ନଉ ମାଉସୀ ବାଡି ଝୁ ପୁରୀ ପର୍ଯ୍ୟନ୍ତ ସାତଟା ଆଇଟମ୍ ହିସାବ ହବ ଛୋଟ ସାଉଣ୍ଡ ବକ୍ସ୍ ଟେ ଆସିଥାଏ। ସେଥିରେ ବଜେଇ ବଜେଇ ଆମେ ଯାଉ।
ନା ଆମର ଟିକେ ଏଥର ବଡ ରଥ ଟାକୁ କରିଛନ୍ତି ମାନେ ପୁରା ରାସ୍ତା ପୁରା ଇଏ କରିଦବ ମାନେ ବଡ ଚକ
ହୁଁ।
ଆଉ ମାନେ ଆଗରୁ ଆମର ଛୋଟ ଛୋଟ ଚକ ଥିଲା।
ଜାଣିଚକି ଦିଦି ସାଇଟରେ ଦି ସାଇଟରେ ଦଉଡି। ଦି ସାଇଡ ରେ ଦଉଡିଥାଏ ଆଉ ଦି ସାଇଡ ରେ ତ ଟାଣନ୍ତି ଆଉ। ଆ ପଛରୁ ପେଲନ୍ତି ଦଉଡ଼ି ଟାଣନ୍ତି ଯେ ସବୁ ଦଉଡିରେ ଜାଗା ନ ହୁଏ ପଛୁରୁ ପେଲନ୍ତି ସବୁ ଆଉ। ଆଉ ଆମର ତ ଏଠି କେହି ଇଏ କରିପାରିବେନି ନା ମାନେ ଆମର ଯୋଉ ଆକ୍‌ ଗୁରୁ ଆଦତ୍ ଉଁ ଆର୍ ଦ
ଠାକୁର ଗୋଟେ ଜାଗାକୁ ଯି ଯାଉଛନ୍ତି ବୁଲେଇବେ। କିମିତି କଁ ବୁଲ?
ଆମ ରସି କଁ କରୁନା ଗୋଟେ ଫାସ ଭଳିଆ ଅଛି ଫାସରେ
ହଁ ଚକା ଚକାରେ ତାର ଦୁଇ ଗାଡି ରେ କଣ ଥାଏ ଷ୍ଟେରିଙ୍ଗ ରିଙ୍ଗ ଥାଏ।
ନା ନା ନା ନା ଆସିମରୁ ନାଖେ। ନା ଆମେ କଣ କରୁନା ଗୋଟେ ସାଇଟ ରେ ଗୋଟେ ଫାସ ପକେଇଦେଇେଇକି ଟାଣିଦେଲେ ଆମର ସେଇଟା ବୁଲିଯାଏ ଛୋଟ ଛକ ନା ସେଟାହିଁ ବୁଲିଯାଏ ଏଥର ଆମ୍ ଆମର ବଡ ଚକ ହେଇଚି ବଡ ଚକ ଯେତବେଳେ ହେଇଚି ତା ତା ଭିତରେ ପଶିକି ଯିମିତି ଆମ ପୁରୀରେ ଯିମିତି ସବୁ ଯୋ ଚକକୁ ଏପଟ ସେପଟ କରନ୍ତି ଯୋଉ
ଣା।
ମାନେ ଘୁଞ୍ଚାନ୍ତି ଯୋଉ କାଠ ଲଗେଇକି ସେଇ ଟାଇପ୍ ର ଆମର ଘୁଞ୍ଚାହବ ଆଉ। ଏଇଆ ଆଉ ହଁ ଏଇ ସେଇ ଟାଇପ୍ ର ଏ ଏଥର ହବ ଆଉ। ବଡ ଚକ କରାହେଇଛି ହଁ ଭଲଟେ ହେଇ କଛି ଆଉ ମାନେ ବଡ ବି କର୍ ଛନ୍ତି। ଗଛ ସବୁ ଆମ ଯୋଉ ରାସ୍ତା କଡରେ ଯୋଉ ଗଛ ତାକୁ ସବୁ ଠିଆ ହବ ମାନେ ଟିକେ ହଣାହଣି ହବ।
ହଁ।
ଏଇଆ ସବୁ ଆଉ।
ଆଉ ସାଙ୍ଗ କଁ ହୁଏ?
ଯୋଉଠି ରଥରୁ ଆସନ୍ତି ମାନେ ମନ୍ଦିର ପାଖରୁ ଆସ୍‌ ଛନ୍ତି ସେଠି ଆମର ଟିକେ ରାସ୍ତା ଟିକେ ଅଣଚଉଡା ମାନେ ଚଉଡା ନାହିଁ।
ହଁ। ତାପରେ ତମେ କେତେ ତଥାପି ଲୋକ ଯାମ୍ ଆଉ ସେଠି ଆଉ ଖାଇଆ ଖାଇଆ ପିଇବାକୁ ହେଲେ
ସବୁତୁ ଲୋକ ଆସନ୍ତି ଖାଇଆ ପିଇଆ ନା ସିମିତି ହୁଏନି। କାଇଁନା ଉଁ ଗୁଁ ମାନେ ଖାଇଆ ଖାଇଆ ପିଇଆ ଦିଅନ୍ତିନି ଖାଇଆ ପିଇଆ ଦିଅନ୍ତି କୋଉନ ରଥ ପରଦିନ। ରଥ ଯୋଉ ପର ଦିନ କୁଯୋଉ ଯୋଉ ନଅ ଦିନ ରହିଲା। ଆଠ ଧୁଆଇଲା।
ହଁ।
ଆଠ ଦିନ ଯାକ ଖାଇଆ ପିଇଆ ଦିଅନ୍ତି। ଅଳ୍ପ ଅଳ୍ପ ଦିଅନ୍ତି ମାନେ ଯିଏ ଯିବ ଖାଇବ ଗୋଟେ ଦିନି କରନ୍ତି ଗୋ
ତୁ ରଥ କରୁନା।
ଛୁଆଙ୍କୁ କରେଇଦିଏ ହଁ ଛୋଟ ରଥ କରେ ଛୁଆଙ୍କୁ ଦେଇଦିଏ ଆଉ। ହଁ।
ରଥ କରୁ ସବୁ ଗାଁ ବୁଲୁ ସବୁ ଗାଁ ରେ ଠାକୁରଙ୍କୁ ଭୋଗ ଦିଆ ହୁଏ ଭୋଗ ଦେଇ ସାଇଲା ପରେ ତାଙ୍କ କତୀରୁ ପଇସା ଆଣୁ ପଇସା ଆଣିକି ଆମ ଦି ଗାଁ ବୁଲୁ ଦି ଗାଁରେ ଆମ ଗୋଟେ ଗାଁ ରେ ଷାଠିଏ ଘର।
ସେଇଆ କରୁ।
ସାଠିଏ ଘରେ ବୁଲୁ ବୁଲି ସାରିଲା ପରେ ସେ ସେଠି ରାସ୍ତାକୁ ପଳଉ ରାସ୍ତାରେ ବୁଲୁ। ତାପରେ ଜଗନ୍ନାଥଙ୍କୁ ନେଇ ଯାଉ ରଖୁ ଗୋଟେ ଜାଗାରେ।
ହୁଁ।
ତୁମେ ଏମିତି କରନି ତୁମେ କେତେ ଜଣ କର ଆମେ ଚାରି ପାଞ୍ଚ ଜଣ କରୁ ଆମ ଗାଁରେ ତିନିଟା ରଥ ହୁଏ। ତାପରେ ଯାଇକି ପଇସା ଯୋଉ ଆଦାୟ ହବ ଫିଷ୍ଟ ଗୋଟେ କରୁ।
ହଁ ଆମର ବି ସେଆ ହୁଏ। ଆଉ ଫିଷ୍ଟ କରନ୍ତି। ଫିଷ୍ଟ କରନ୍ତି ଆମର କଣ କରନ୍ତି ନା